ନମସ୍କାର ମ୍ୟାଡ଼ାମ୍।
କେମିତି ଅଛନ୍ତି? ହୁଁ ଭଲ ଅଛି।
ଆଚ୍ଛା କଣ କରୁଛନ୍ତି?
କିଛି ନାହିଁ ଛାତ ଉପରେ ଏବେ ଟିକେ ମାନେ ଆମର ଏପଟେ ତିନି ଚାରି ଦିନ ହେଲାଣି ବର୍ଷା ମାନେ ବହୁତ ଜୋରରେ। ଏବେ ବର୍ଷା ଟିକେ ଛାଡିଛି ଛାତ ଉପରେ ବୁଲୁଚି ଆଉ ଭଲ ଲାଗୁଛି ପବନ ହଉଛି।
ଆଚ୍ଛା ଆଉ କଣ ଖାଇଥିଲେ?
ଅ ଖାଇବା ତ ମାନେ ମଧ୍ୟାହ୍ନ ଭୋଜନ ରେ ଭାତ ଖାଇଥିଲି ଆଉ।
ଆଚ୍ଛା ଭାତ ଆଉ କଣ ଖାଇଥିଲେ?
ଭାତ ଡାଲି ହେଇଥିଲା ଆଉ ସୋୟାବିନ। ମାନେ ଭଜା ସେଥିରେ ଚିଲି ଟାଇପର ହେଇଥିଲା ଟିକେ ସସ୍ ପକେଇକି ଆଉ। ଯୋଉ ସାରୁ ବାଇଗଣ। ଅ ସୋରିଷ ଆମ୍ବୁଲ ପକେଇକି ଖଟା ପୋଟଳ ଭ ଭଜା ଆଉ କାଙ୍କଡ ଭଜା କଦଳୀ ଭଜା ବଡି ଭଜା ଆଉ କଦଳୀ ପୋଇ ଆଉ ସେଥିରେ ବଡି ପଡିଥିଲା। ଆଉ ସୋରିଷ ଦେଇକି ଆଳୁ ପକେଇକି ତରକାରୀ।
ବାବାରେ ଏତେ ଆଇଟମ୍ କରିଥିଲ।
ନାଇଁ ଆଜି ରବିବାର ଟା ଟିକେ ଆମର ଅଧିକା ଆଇଟମ୍ ହୁଏ ହେଥିପାଇଁ କି ଅଲଗା ବାର ଗୁଡାକରେ ଆମେ ଦୁଇଟା ଗୋଟେ ଦିଟା ତରକାରୀ କରି ଖାଇଦଉ। ସମୟ ନଥାଏ ତ ତ ରବିବାର ଟା ଟିକେ ହଁ ରବିବାର ତ ସବୁ ଘରେ ରୁହନ୍ତି ଆ ମିଶିକି ଖାଉ ଟିକେ ଭଲ ଲାଗେ ଆଉ ବହୁତ ପ୍ରକାର ଆଇଟମ୍ କରିଦେ କି।
ହଁ ସମସ୍ତେ ମିଶିକି ଖାଇଲେ ହିଁ ଭଲ ଲାଗେ।
ହୁଁ ଉଁ। କଥାବାର୍ତ୍ତା ହେଇ ଖାଉ ଆଉ ଅଲଗା ବାରରେ ଅଲଗା ଅଲଗା ସମୟରେ ସମସ୍ତେ ଖାଆନ୍ତି। ଜିଏ ଯେତେବେଳେ ଫ୍ରି ହେଲେ ଖାଇଲେ।
ତାପରେ ସଣ୍ଡେଟା ସମସ୍ତଙ୍କ ଛୁଟି ରହୁଛି ସମସ୍ତେ ଘରେ ରହିବେ ଆଉ।
ହୁଁ ହୁଁ ଆଚ୍ଛା ଆପଣଙ୍କ ଘରଟା କଉଠି?
ଆମର ଯାଜପୁର।
ହଁ ହଁ ମାନେ ରହୁଛନ୍ତିବିଏବେ ଯାଜପୁରରେ। ହ ମାନେ ପଢାପଢି କରୁଛନ୍ତି ବୋ
ନାଇଁ ଜବ୍ ଚାଲଛି।
ଅ ହଁ।
ଆଚ୍ଛା ଆଉ କୁଆଡ଼େ ଯାଇଥିଲେ?
କରିପାରୁ ନଥିବେ ଯାଜପୁର
ହଁ ହଁ ହଁ।
ଏବେ ତ ରଥ ଆସୁଛି ରଥଯାତ୍ରାରେ ପୁରୀ ଯାଉଛନ୍ତି କି ନାଇଁ?
ହଁ ରଥଯାତ୍ରାରେ ପୁରୀ ଯାଇ ଯିବି ଆପଣ ଯିବେ ନା ନାଇଁ?
ନା ନା ମୁଁ ଆକ୍ଚୁଆଲି ମତେ ଭିଡ ଟା ଭଲ ଲାଗେନି ଏତେ। ସେ ଯୋଉ ଠେଲା ପେଲା ପୁଣି ଚୋରି। ମୁଁ ଭିଡ ସମୟରେ କେବେ ଯାଇନି ଆଉ ଜଗାଙ୍କର ବୋଧେ ଡାକ ଆସିନି ଆଉ ଯାଇପାରିନି। ଏବେ ମାନେ ଏଇ ଯୋଉ ରଥ ଟାଇମ୍ ରେ ରଥ।
ହଁ ଡୋରି ନ ଲାଗିଲେ ତ ଯାଇପାରିବେନି ଆଉ।
ହୁଁ ଅଲଗା ଫାଙ୍କା ସମୟରେ ଯାଇଚି।
ଆଚ୍ଛା।
ଆପଣଙ୍କ ଯୋଉ ହଁ ହଁ ଭଲ କି କରେ। ଥରେ ଯାଇଥିଲି ମାନେ ଯୋଉ ବେଳେ ବେଳେ ପଣ୍ଡା ମାନେ ନେଇକି ଯାଆନ୍ତିନି ଭିତରକ କୁ ଜଗାଙ୍କ ପାଖକୁ ଥରେ ଯାଇଥିଲି। ଏ ସୁଚା ତାଙ୍କ ଦୟା ହେଇଥିଲା ଆଉ।
ଆଚ୍ଛା।
ହଁ ଆ, ଆପଣଙ୍କର ଯାଜପୁରରେ ଯୋଉ କିଏ କିଏ ଅଛନ୍ତି ବାପା ମା ନା ଆଉ କିଏ ସମସ୍ତେ ଅଛନ୍ତି ଘରେ?
ଭାଇ ଭାଉଜ।
ଅହୋ ଆଉ ଘରେ ମାନେ ଚାଷ ଜମି ବଗେରା ଅଛି ଆପଣଙ୍କର ଚାଷବାସ ଘରେ କରନ୍ତି କି?
ହଁ ହଁ ଚାଷ ଜମି ଅଛି।
କଣ ସବୁ ସେପଟେ ଆପଣଙ୍କର ମାନେ ଚାଷ ବାସ ହୁଏ?
ଆମର ପନିପରିବା ତ ହୁଅନ୍ତି କି ହୁଏ କିଛି କିଛି କରନ୍ତି। ବାକି ଆମର ଫେମସ୍ ଅଛି ବାଦାମ ଯେମିତି ବାଲେଶ୍ବର ଭଦ୍ରକ ଯେମିତି ଧାନଟା ସେମତି ଫେମସ୍। ପ୍ରାୟ ଧାନ ଅଧିକ ହୁଏ, ଧାନ ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି। ସେମିତି ଆମର ବାଦାମ ଉପରେ ବେଶୀ ଗୁରୁତ୍ୱ ଦିଆଯାଏ। ଧାନ ଚାଷ ହୁଏ।
ପାଣି ତ ବେଶୀ ଦରକାର ନାହିଁ ଆପଣ ପାଣି ସେପଟେ ବେଶୀ ନାହିଁ କି ଯାଜପୁର ସାଇଡ ରେ?
ପାଣି ଅଛି ନା ନଈକୂଳ ସାଇଡ୍ ଟା କିନ୍ତୁ ବାଲିଟା ମାଟିଟା ଟିକିଏ ବାଲିଆ ଟାଇପ୍ ର ରୁହେ। ଯୋଉଥିରେ କି ବାଦାମଟା ଭଲ ହୁଏ। ମାନେ ବେଶୀ ବାଲିଆ ଟିକେ ରହିଲେ ବାଦାମ ଟା ହିଁ ଭଲ ରୁହେ। ଯେହେତୁ ନଈକୂଳ ପାଖଟା ପାଣି ବି ରୁହେ। ତ ଧାନ ବି ହୁଏ କିନ୍ତୁ ଧାନ ଏତେ ଗୁରୁତ୍ବ ଦିଅନ୍ତିନି, ପୋର୍ସ କରନ୍ତିନି। ଧାନଟା ନର୍ମାଲ ଯେମିତି ଧାନଟା ସମସ୍ତେ ରୋଇକି କରନ୍ତି। କିନ୍ତୁ ଆମର ଯେହେତୁ ଗୁରୁତ୍ଵ ଦିଅନ୍ତି ନି, ଧାନଟା ସେମିତି ବୁଣିକି କରନ୍ତି। ବୁଣିକି କରିବେ, ବାଛିବେ। କାଟିବେ, କିନ୍ତୁ ବାଦାମ ଟା କୋର୍ସ କରିକି ଭଲସେ କରନ୍ତି। ତୋମ ସେପଟେ ତ ଧାନ ଚାଲିଥିବ?
ଆମର ତ ଏବେ ଧାନ କିନ୍ତୁ ଆମର ତ ମାନେ ନିଜର ବହୁତ ଖେତ ମାନେ ମୁଗ ବିରି ଦିଆ ଥିଲା ମାନେ ସେଟା ଅମଳ ହେଲା ଏଇ ଯୋଉ ଗ୍ରୀଷ୍ମ ଋତୁରେ ମାସେ ଦୁଇ ମାସ ଭିତରେ ସ- ତଳେ ସରିଗଲା ସବୁ ତୋଳା ତୋଳି। ତାପରେ ଏବେ ସବୁ ଧାନ ଗଛ ଲଗା ହେଇଛି। ରୁଆ ପକେଇକି ଯୋଉ ଲଗାନ୍ତି ସେ ସବୁ ସରିଚି ବି ବର୍ଷା ଦିନରେ ସେ ଚାଲିବ ପୁଣି ଚାରି ମାସ। ପରେ କି ଛଅ ମାସ ପରେ ସେଟା କଟା ହବ। ଆଉ ପନି ପରିବା ବି ଆମର ଏପଟେ ବହୁତ ହୁଏ। ମାନେ ସମୁଦ୍ର ପାଖ ନଈ ପାଖ ଆମ ଘରଟା। ତ ସେଇ ଯୋଉ ମାନେ ଉର୍ବର ମାଟି ଯୋଉ ମାନେ କିଛି ମାନେ ଯେ ଆମର ଯୋଉ ସାର ବି ଦବାକୁ ପଡେନି। ଘରରର ମାନେ ଗୋବର ଘାସ ଏଇ ଯୋଉ ଜୈବିକ ସାର ଦେଇକି ମାନେ ସବୁ ପ୍ରକାର ପନିପରିବା ହେଇଛି।
ଆଚ୍ଛା, ଆଚ୍ଛା ମାନେ ନିଜେ ଘରେ ଲଗାନ୍ତି?
ହଁ ହଁ ନିଜ ଘରେ। ସେଥିପାଇଁ ଏତେ ପ୍ରକାର ମାନେ ତରକାରୀ ଖାଇବା। ଏତେ ସାରା ପରିବା ହଉଛି ଘରେ ପୁଣି ବିନା ସାରରେ ଏତେ ଭଲ ପରିବା କୋଉଠି ମିଳିବନି। ମାର୍କେଟ୍ ରେ ତ ସବୁ ସାର ବାଲା ହିଁ ପରିବା।
ହଁ, ହଁ। ଆଚ୍ଛା।
ଆଉ ଆପଣ ସେପଟେ ନଡିଆ ଗଛ ହୁଏ ପା? ନଡିଆ ଗଛ?
ହୁଁ, ହୁଁ, ନଡ଼ିଆ ଗଛ ଅଛି।
ଆମର ତ ଏପଟେ ମାନେ ନଡିଆ ବୋ ପଇଡ ବହୁତ ଦାମ୍ ଉ, ଛୋଟ ପଇଡ ପଚାଶ ଟଙ୍କା ଷାଠିଏ ଟଙ୍କା ଏମତି।
ହଁ ନଡ଼ିଆ ତ ଫେମସ୍ କହିବାକୁ ଗଲେ ଆମର ଓଡ଼ିଶାର ସାକ୍ଷୀ ଗୋପାଳ। ସେଠି ତ ପ୍ରାୟ ଘରେ ଘରେ ସମସ୍ତଙ୍କ ଘରେ, ଜ-ଜଣଙ୍କ ଘରେ ଘରେ ପଚାଶ ଶହେ ନଡ଼ିଆ ଗଛ।
ହୁଁ ହୁଁ ସେଇପଟୁ ହିଁ ଆସେ ବେଶୀ ପଇଡଟା ଆକଚୁଆଲି ଆମେ ପୁରୀ ସାଇଡରେ ଯୋଉ, ମାନେ ରାସ୍ତାରେ ପଡେ ସେଇ ସାକ୍ଷୀ ଗୋପାଳ ରୁ ଆସି ପଇଡ ସେମାନେ ବିକ୍ରି କରନ୍ତି। ଆଣିକି। ପୁରୀ ଗଲାମାନେ ତ ମାନେ ମୁଁ ଗୋଟେ କିଲୋମିଟର ଦୁଇ କିଲୋମିଟର ଯାଇଥିବି ପଇଡ଼ ପି ପି ଯିବି।
ହଁ, ସେଠି ରାସ୍ତା ସାରା ତ ପ୍ରତି ଦୁଇ ତିନି କିଲୋମିଟରରେ ପଇଡ଼ ସମସ୍ତେ ରଖିକି ବି କୋଧେ
ପିଇବୁ ଟିକେ କଥାବାର୍ତ୍ତା ହବୁ ରାସ୍ତାଟା ଭଲ ଲାଗେ ନା ସେ ରାସ୍ତା ଟା।
ହଁ, ପୁରୀ କେବେ ଯାଇଥିଲେ?
ପୁରୀ ମୁଁ ଦି ବର୍ଷ ତଳେ ଯାଇଥିଲି।
ଆଛା ଫ୍ୟାମିଲି ସହିତ ହୁଁ ହୁଁ।
ହ
ଆଛା ପୁରୀ କୋଣାର୍କ ଯାଇଛନ୍ତି?
ହଁ କୋଣାର୍କ ଯାଇଛି, ଆଉ ଯୋଉ ମେରାଇନ୍ ଡ୍ରାଇଭ୍ ଟା ବି ଭଲ ଲାଗେ।
ହଁ।
ହଁ ମଠ ବି ଯାଇଥିଲି ଦୁଇ ତିନଟା ମଠ ସେପଟେ ଅଛି ମନେପ ଶୁଣି ଆ ଆମେ ସବୁ ଯାଇଥିଲୁ ଫ୍ୟାମିଲି ପ୍ରା ବହୁତ୍ ଜଣ ସେଆଡେ ବୁଲିକି ସବୁଆଡେ ଆସିଥିଲୁ।
ହଁ ହଁ।
ଆଚ୍ଛା ଆମର ଯୋଉ ଜଗନ୍ନାଥ ମନ୍ଦିର ଯୋଉ ଛପନ ଭୋଗ ଲାଗେ, ଏ ସବୁ ଗୁଡାକ ଖାଇଛନ୍ତି ଆପଣ?
ନା ନା ସବୁ ଗୁଡା ତ ଖାଇପାରେନି ମୁଁ। ନା ବି କାହିଁକି ନା ମୁଁ ଅବଢ଼ା ଖାଇଛି ଦୁଇ ତିନି ଥର ଖାଇଛି ଅବଢ଼ା ବାକି ଛପନ ଭୋଗ ଖାଇନି ପାଞ୍ଚ ସାତ ପ୍ରକାର ଥିବ।
ନାଇ ନାଇଁ ଛପନ ଭୋଗ ମାନେ ଛପନ ପ୍ରକାର ମାନେ ଖାଇବା ଆ ମାନେ ମ ପ୍ରଭୁଙ୍କ ପାଖରେ ଭୋଗ ଲାଗେ ନା।
ନାଇଁ ନାଇଁ ଛପନ ପକାର ଖାଇବା ମୁଁ ଖାଇନି।
ମାନେ ସେଥିରେ କଣ କଣ ଖାଇଛନ୍ତି ଆପଣ ଟିକେ କହିଲେ?
ହଁ ସେଇଟା ତ ମାନେ ପାଞ୍ଚ ସାତ ପ୍ରକାର ଯାହା ଯାହା ଥାଏ କଣ ତାକୁ କୁହନ୍ତି କାନିକା। ଆଉ ଗୋଟେ କଣ ଏମିତି କୁହନ୍ତି ନା ତମର ଏତେ ମନେ ନାହିଁ ଜାଣିପାରୁନିଁ। ବାକି ପାଞ୍ଚ ସାତ ପ୍ରକାର ଥାଏ ମୁଁ ଖାଇଛି।
ହୁଁ ହୁଁ ନା ଟି ଆକଚୁଆଲି ଆମର ତ ଜଗନ୍ନାଥ ମନ୍ଦିର ଟା ବହୁତ ପ୍ରସିଦ୍ଧ ନୁହଁକି! ମାନେ ଦେଶ ବିଦେଶର କେତେ କେତେ ସାରା ମାନେ ଭକ୍ତ ଆସନ୍ତି, ମାନେ ପର୍ଯ୍ୟଟନ ସ୍ଥଳୀ ସେଟା ଗୋଟେ ଆମର। ମାନେ ବହୁତ ରାଜ୍ୟରୁ ବି ଲୋକମାନେ ଆସନ୍ତି, ବହୁତ ଅଭିନେତା ଅଭିନେତ୍ରୀ ବି ଆସନ୍ତି ତ ଛପନ ଭୋ ତାର ଭୋଗ ଟା ଯେହେତୁ ମାନେ ବହୁତ ମାନେ ସେଟା ଗୋଟେ ଆମର ଗୋଟେ ଟାଗ ଲାଇନ ନାହିଁକି! ଯେ ଆମ ପ୍ରଭୁଙ୍କ ପାଖରେ ଛପନ ପ୍ରକାର ଭୋଗ ଲାଗେ। ତ ସେଥିପାଇଁ ସେଠି ଗୋଟେ ଦୋକାନ ଟେ ଖୋଲିଛନ୍ତି ଜଣେ ଚାରିଶହ ପାଞ୍ଚଶହ ମିଟର ଦୂରରେ। ଜଗନ୍ନାଥ ମନ୍ଦିରଠୁ, ତ ଯେହେତୁ ଛପନ ଭୋଗ ତ ଆମେ କେହି ଖାଇନୁ ଆପଣ ବି ଆମେ ଶୁଣିଛୁ ମୁଁ ବି ଖାଇନି ଆପଣ ବି ଖାଇ ଚ ଖାଇ ନାହାନ୍ତି। ଜାଣିବି ନାଁଉ କଣ କଣ ଲାଗେ ପ୍ରଭୁଙ୍କ ପାଖରେ ତ ସେଇଟା ଆମର ନିହାତି ଜାଣିବା ଦରକାର ନା? ଯେହେତୁ ଆମର ମ ପ୍ରଭୁ ଆମେ ଜାଣିନୁ କି ଖାଇନୁ, ତ ସେଇ ଦୋକାନରେ ମାନେ ଗୋଟେ ନୂଆ ମାନେ ପଦକ୍ଷେପ ନେଇଛନ୍ତି କି ଆମେ, ମାନେ ସେ ପଣ୍ଡା ମାନଙ୍କ ପାଖ ପାଖରୁ ନେଇଛନ୍ତି ତାର କଣ କଣ ମାନେ ଆଇଟମ ମାନେ ଲିଷ୍ଟ ଟା ଯେ ଭଗବାନ ପାଖରେ କଣ ଭୋଗ ଲାଗେ ତ ସେମାନେ ସେଇ ଛପନ ପ୍ରକାର ଭୋଗ ସେଠି ବିକ୍ରି କରୁଛନ୍ତି କହିଲେ ଆମର ଏତେ ଏଇଠି ମାନେ ଭଲ ବିକ୍ରି ଯେତିକି ଜଣ ବାହାରୁ ଆସନ୍ତି ମାନେ ପ ମାନେ ଲୋକମାନେ ସବୁ ନେଇକି ଯାଆନ୍ତି ସେଠି ଲୋକ ପାଇଁ ବାଣ୍ଟିବା ପାଇଁ କି ଆଉ ଘର ଖାଇବା ପାଇଁ କି ବି। ତ ମୁଁ ଭାବିଛି ଏଥର ଗଲେ ମାନେ ସେ ଟୁ ମାନେ ସବୁ ପ୍ରକାର ଟିକେ ଟିକେ ମାନେ ଖାଇକି ଦେଖିବେ ମାନେ କଣ ଭୋଗଟା କଣ ଛ ଆନ ପ୍ରକାର ଆପଣ ବି ଯାଇ ଯିବେ ଯୋଉ ଦେଖିପାରିବେ ଯାଇକି ଖୋଜିକି।
ଆଚ୍ଛା ଆଚ୍ଛା ଠିକ୍ ଅଛି।
ହୁଁ ସରପୁରୀ ତ ଖାଇଥିବେ ଆପଣ।
ହଁ ହଁ ଖାଇଛି।
ସେଇଟା ସେଇଟା ବି ଭଗବାନଙ୍କର ଭୋଗ ଲାଗେ ବହୁତ ଭଲ ଲାଗେ ମତେ।
ହଁ। ଆଚ୍ଛା ଆଉ ମନ୍ଦିର ମାନେ ମନ୍ଦିର ଭିତରେ ଚାରିପଟେ ସବୁ ଦର୍ଶନ କରୁଛନ୍ତି ଭଲ ଭାବେ
ହଁ ସବୁ ଦର୍ଶନ କରିଛି ଚାରି ଦ୍ୱାର ସବୁ ଦର୍ଶନ କରିଛି। ଭଲ ଲାଗେ ବହୁତ।
ଖୋଲା ଥିଲା ଏବେ ତ ଚାରିକର ଏଣ୍ଟ୍ରି ନାହିଁ। ନହେଲେ ଏବେ ତ ଖାଲି ସେଇଥିପାଇଁ ତ ହିଁ ବହୁତ ଭିଡ ରହୁଛି ନାଇଁ କି।
ନାଇଁ। ଭିଡ ମାନେ ମଝିରେ ଯୋଉ ମାନେ ଆମର ପୂର୍ବ ଗଭର୍ଣ୍ଣମେଣ୍ଟ ଯେତେବେଳେ ଥିଲା ସବୁ ମାନେ ସାଉଥ ରେ ଯେମିତି ସିଷ୍ଟମ ଥିଲାନି କି ଆମେ ମନ୍ଦିର ଯିବାକୁ ଲାଇନ୍ ହେଇକି ଏପଟେ ପଟେ ସା ପ ଭଳିଆ ବୁ ବୁଲି ବୁ ବୁଲି ଯିବୁ ସେମିତି ଥିଲା ଏବେ ପୁଣି ଚେଞ୍ଜ କରିଦେଇଛନ୍ତି ନା।
ହଁ।
ତ ସେଇଟା ଯୋଉ ଥିଲା ଟିକେ ଭିଡ କମ ହଉଥିଲା ମାନେ ଲୋକ ବହୁତ ହେଲେ ବି ଭିଡ ଟା ହେଇପାରୁନତା ଯେହେତୁ ସବୁ ଲାଇନ ରେ ରହୁଥିଲେ ସାପ ଭଳିଆ ହେଇକି ଗୋଟେ ଗୋଟେ ଗୋଟେ ଗୋଟେ କରି ଯିବେ। ତ ଏବେ ସେଥିପାଇଁ ବେଶୀ ଧଳା ଚପ୍ଟାଚୁଆଲି ହଉଛି ସେଟା ଗୋଟେ କଥ ଭଲ ଥିଲା। ଗୋଟେ ପ୍ରକାର ବି ମାନେ ଲୋକମାନୋନେ ପସନ୍ଦ ବି କରନଥିଲେ ସେଇ ଯୋଉ ପଦ୍ଧତି ଟା।
ଯିଏ ବି ଦର୍ଶନ କରୁଥିଲେ ପଇଁଚାଳିଶ ମିନିଟ ଗୋଟେ ଘଣ୍ଟା ଭିତରେ ଦର୍ଶନ କରି ହଉଥିଲା। କିନ୍ତୁ ଏବେ କା ଷ୍ଟେଜ ରେ ଆପଣ ଯଦି ପୁରୀ ଯିବେ ତିନି ଚାରି ଘଣ୍ଟାରୁ କମ ଲାଗିବନି।
ତିନି ଚାରି ଘଣ୍ଟା ଠେଲା ପେଲା ପ୍ରଥମ କଥା ଗୋଟେ ଛୁଆ ପିଲାଙ୍କୁ ନେଇକି ଯିବେ ସ୍ତ୍ରୀ ଲୋକଙ୍କୁ ଠେଲି ଦଉଥିବେ କରୁଥିବେ ସେଇଟା ବହୁତ ମାନେ ଏଇ।
ଆଛା। ତାହେଲେ ନେକ୍ସଟ ପୁଣି କେବେ ପୁରୀ ଯିବ ଭାବିଛନ୍ତି?
ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଡାକ ନ ହେଲେ କଣ ଯାଇ ହୁଏ କି? କେବେ ପ୍ରଭୁ ଦୟା କରିବେ ସେବେ ଯିବି ଆଉ।
ହଁ ତାହେଲେ ଆଉ କୁଆଡ଼େ ଯିବାର ପ୍ଲାନିଂ ଅଛି ନା ନାଇଁ କିଛି।
ନାଇଁ ଏବେ ତ କୋଉଠି ଯିବାର ନାହିଁ ବର୍ଷା ଦିନ ମତେ କୋଉଠି ଯିବାକୁ ଭଲ ଲାଗିନି ସବୁଆଡେ ଖାଲି ସନ୍ତସନ୍ତିଆ କାଦୁଅ। ମୋତେ ଟିକେ ହସନା ଲାଗେ ଚାରିଆଡେ ବର୍ଷ ଦିନିଆ ମୁ ଅତେଧିକ କାମ ପଡିଲେ ବି ବାହାରେ ନହେ କୁଆଡେ ଯାଏନି।
ହୁଁ। ଆଚ୍ଛା ହଉ ଆସ୍ ତ ସମୟ ହେଇଯାଇଛି ଆମେ ପୁଣି ନେକ୍ସଟ କଲ୍ ରେ କଥା ହବା।
ହଁ ଠିକ ଅଛି ନିଶ୍ଚୟ। ହୁଁ ହୁଁ ନମସ୍କାର।